ହ୍ୟାଲୋ।
ଆଜ୍ଞା,
କଣ କରୁଛନ୍ତି?
ହଁ ଆଜ୍ଞା ନମସ୍କାର।
ହଁ ନମସ୍କାରେ
ଆଉ
କଣ କରୁଛନ୍ତି?
ହଁ ଏବେ ଛୁଆଙ୍କ କତିରେ ବସିଛୁ ଛୁଆଙ୍କୁ ଭଲ ସେ ଶିକ୍ଷା ଦଉଛୁ ଆଉ।
ବସେଇକି ସନ୍ଧ୍ୟାବେଳେ ଯେତେ ଯା କାମ ଥିଲେ ସୁଧେ ସନ୍ଧ୍ୟାବେଳେ ଛୁଆଙ୍କୁ ବସେଇକି ପଢେଇବା ଠିକ।
ଆଜ୍ଞା।
ଟିଉସନ ମାଷ୍ଟର ଯେତେ ପଇସା ନେଲେ ସୁଧେ ସେ ମାନେ ହଁ ଆମେ ଟିକେ ଲକ୍ଷ ନ କଲେ ଆମ ଛୁଆ ଭବିଷ୍ୟତ ନଷ୍ଟ ଆଉ ଗାଡ଼ି ସେତେବେଳେ ଖାଇଥିଲେ କଣ?
ହୁଁ ଆଜି ଯେହେତୁ ଶନିବାର ଗାଧଆ ଗାଧୁଆରେ ଖାଇଥିଲୁ ଭାତ, ଡାଲି, ଶାଗ ଭଜା, ବାଇଗଣ ଭର୍ତା।
ସେ ଯୋଉ ଛକରୁ କିଣିକି ଆଣିଥିଲେ ନା ଆପଣଙ୍କ ବାରିରେ ଗଛ ଲଗେଇକି ସବୁ ଫଳ କରିଥିଲେ।
କିଣା ହେଉଛି ତାପରେ ଶାଗ ଟା ଏମିତି ଏଇ ଯୋଉ ବର୍ଷା ଦିନରୁ ଶାଗ, ଏବେ ତଳେ ଉଠୁଛି, ସେଥିରୁ ତୋଳା ହଉଛି ଆଉ।
ନାଇଁ ଆପଣଙ୍କ ଯେଉ ବାରିକରରେ ଯେଉଁ ପଳେଇ, ମୁଁ ସେଦିନ ଯାଇଥିଲି ଦେଖିଥିଲି ଆପଣଙ୍କ ବାରିରେ ଯେଉଁ ଜାଗା ପୁଳାକ ଅଛି, ସେଇଥିରେ ନିଜେ ବାଇଗଣ, ଭେଣ୍ଡି, ଜହ୍ନି ଯାହା କରିକି ଅମଳ କରିକି ଯିଏ ଖାଇବ ସେଟାର, ଭିଟାମିନ୍ ଅଲଗା। ଆଉ ଛକରୁ ଆଣିକି ଖାଇଲେ, କେ ତାର ଗୋଟେ କମ୍ ଭିଟାମିନ୍
ଆଜ୍ଞା।
ରୋଷେଇ ବାସ କରି ଛୁଆଙ୍କ ପଢା ପଢି ଦେଖିକି ଅଲଗା ବେଳେ ଯେତେ ଯେତେବେଳେ ଟାଇମ୍ ପାଇବ, ସେ ବାରିଘରରେ କିଛି ନା କିଛି ଟିକେ ଅମଳ କରିକି, ସେଇଟା ନିଜ ରୋଜଗାରରୁ ବଞ୍ଚେଇବା ପାଇଁ ଚେଷ୍ଟା କରିବ।
ଆଜ୍ଞା।
ଆଉ ଆଉ ତମ ସାହିର ଖବର କଣ?
ହୁଁ ଭଲ, ହଉ,
ତମ ସାହିରେ ରାସ୍ତା ଘାଟ ଠିକ ଅଛି ନା ନା ନାଇଁ?
ହଁ ଏଇ ଯୋଉ ସିଜନ ଟା ଅସଛି ଯୋଉ ବର୍ଷା ଦିନ, ଟା କିନ୍ତୁ ସାହିରେ ରାସ୍ତାଘାଟ ଟିକେ କୋତରା ହବ।
ଆଉ ରାସ୍ତାଘାଟ କଚରା ହେଇଛି ସେଥିପାଇଁ ଯେଉଁ ତମ ଯେଉ ବ୍ଲିଚିଂ ପକେଇବେ ଆଉ ଏଇ ମା ମାଛିକୁ ପାଇଁ ସେ ଯୋଉ, ମାଛି ଔଷଧ ପକେଇକି ଉଁ ଯୋଉ ଘର ପରିଷ୍କାର କରିବ, ନହେଲେ ଏଇ ଛୁଆଙ୍କର ଝାଡା, ବାନ୍ତି ଏଇ ଦିନେ। ସିଜନ ଚେଞ୍ଜ ହେଇଛି ଯାହାହେଲେ ହ ୱା।
ଆଜ୍ଞା।
ଆଉ ଆଉ କଣ କରୁଛନ୍ତି ସବୁ, ତମ ସାହିରେ ଆଉ କଣ ସବୁ? ଯୋଉ ମେସିନ୍ ଆଣିଥିଲେ, ସେଥିରୁ ଉପକାର ପାଉଛନ୍ତି ନା ପାଉନାହାନ୍ତି ଯୋଉ ପତ୍ର ମେସିନ୍ ଆଣିଥିଲେ, ଏଁ ଲାଭ କେତେ ହଉଛି ନା ଲସ୍ ହଉଛି କଣ ହଉଚି?
ଉଁ ପତ୍ର ମେସିନ ତ ଆମେ ହଁ ଲାଭ ତ ମିଳୁଚି । ଆଜ୍ଞା ହଁ ସେଇ ଘରକାମ। ଘର କାମ କରି, ସମୟ ବାହାର କରି ପତ୍ର ମେସିନ ବି ଉଁ ପତ୍ର ତିଆରି ହଉଚି। ତାପରେ ତା ଦେହରେ ବିକିଲେ ପ୍ୟାକିଂ ହେଇ, ତା ଯାଉଛି ବିକା ହେଲେ ହେଇସାରିଲା ପରେ ପଇସା ଟା ଆସିଲେ, ଜଣା ପଡୁଛି ଲାଭ ହଉଛି।
ହୁଁ ନିଜର ନିଜର ପରିଶ୍ରମ ଯୋଉ ମୂଲ୍ୟ। ଯେଉଁ। ଦିନକୁ କେତେ ଟଙ୍କା ନିଜର ମଜୁରୀ, ତାପରେ ଯେଉଁ ମେସିନ୍ କିଣିଚନ୍ତି, ତାପରେ ହେଉଚି ଏ ଯେ ଯୋଉ ଯଦି ସେଲିଙ୍ଗ୍ ନକରି ପାରୁଚ। ତାର ଗୋଟେ। ଛପେଇ ଦେଇକି ସବୁ ଦୋକାନ ବଜାର ଦେଇଦେଲେ ସେମାନେ ଜାଣିପାରିବେ ଯେ, ଯାହାର ବାହାର, ଯାହାର ଅଲଗା କଣ ମଲା ନିମତରେ କି ଆଉ କଉଥିରେ ଯାହାର ଦରକାର ପଡ଼ିବ ସେ ଯେଉଁ । ଦେଖିକି ସବୁ ଆସିବେ ନେବାକୁ।
ଆଜ୍ଞା।
ଆଉ, ଆଉ, ଆଉ ଆପରେ ଆଉ କଁ ସବୁ ପତରଟା ଯଦି, ବେଶି ସେଲିଙ୍ଗ ହବ, ନିଜେ କରିକି ପଛେ ଆଉ ଦୁଇ ତିନି ଜଣଙ୍କୁ ପେଟ ପୋଷିବା ପାଇଁ ଚେଷ୍ଟା କରିପାରିବ।
ଆଜ୍ଞା ହଁ ଅଧିକତ ପତ୍ର ବି । ବିକ୍ରି ହେଲେ ଲୋକଙ୍କୁ ବି ଉଁ ଯେ ଲୋକ ଆସି ନିଜେ କ କଲେ କିଛିଟା ବି ପାଇବେ ।
ଓଁ ଦିନକୁ ତାଙ୍କର ଶହେ ଦୁଇଶହ ଯଉ ଟଙ୍କା ହେବ ସେ ନିଜେ ଖର୍ଚ୍ଚ କରିପାରିବେ । ସ୍ତ୍ରୀଲୋକ ବସି ସେମିତି ଏଠି ସେଠି ଆଡୁ ସାଡୁ ଗପୁଚନ୍ତି। ଆ ତା କଥା ଚୁଗଲି କରିକି ଘରେ କଳି କର୍ଯ୍ୟା ନାଗୁଚି। ସେଥିପାଇଁ ଗୋଟେ ଜାଗାରେ ଉଁ ମାନେ କାମ। ତାଙ୍କର ମିଳିଲେ ସିଏ ଆଉ ତେରେ ମୁଣ୍ଡ ନ ପୂରେଇକି ଏଥିରେ ମୁଣ୍ଡ ତାଙ୍କର ପଶିବ ।
ଆଜ୍ଞା।
ଆଉ, ଆଉ କଣ କରୁଚନ୍ତି, ତମ ସାହିରେ। ଆଉ କିଏ ସବୁ କଣ କରୁଚନ୍ତି ନା? ନିଜେ ଏକୁଟିଆ ତମ ସାହିରେ ମାନେ ସବୁଥିରେ ଏଁ ନିଜେ ଯେତିକି ଶିଖିବ ପରକୁ ସେତେ ସେତିକି ଶିଖେଇବ । ନିଜର ଯାର ମୋର ମୁଁ କରୁଚି। ଆଉ ପାଞ୍ଚଜଣ କେମିତି କରିବା ପାଇଁ, ତାଙ୍କୁ ସବୁ ସ୍ତ୍ରୀ ଲୋକଙ୍କୁ ଚାଲାକି କରିବେ ବୁଦ୍ଧି ଶିଖେଇବେ। ପଦାକୁ ଯାଇକି କିମିତି ଦି ପଇସା ସେମାନେ ରୋଜଗାର । କରିବେ ସେ ବାଟ ଦେଖେଇବେ ।
ଆ ଆଉ ତମ ଆପଣଙ୍କର ସବୁ କଣ, ସବୁ କୁହନ୍ତୁ।
ଆମର ଆମର ତ ଏଇନା ବସିକି ମୁଁ ଉଁ କହୁଥିଲି ଯେ ଯେଉଁ ଉଁ ସିଲେଇ କରିବାକୁ ଗଲାବେଳକୁ ଗୋଟେ ମେସିନ୍ ପାଖକୁ ଦେଲାଟୁ ଦଶ ଟଙ୍କା ଲେଖାଁ ନଉଚନ୍ତି, ମୁଁ ସେଇ ନେଇକି ସବୁ ବ୍ଲାଉଜ୍ ଗାକ ଆଜି ଦିନମାନ ସିଲେଇ କରୁଚି ଆ ଟ ଦଶଟା। ମୁ କହିଲି ମୋର ସେଇ ପଇସା ରହିଯିବ, କାଜୁ କଲି ସିଲେଇ କଲି ଆଜି ଦିନମାନ ବସିକି ବୋଉ ରୋଷେଇ କଲେ ଆଉ ମୁଁ ମୋର ବସିକି ସିଲେଇ ସାଲେଇ କରିକି ଉଁ ବସିକି ଠାକୁରଙ୍କ ଧୂପ ଦେଇକି ପ୍ରାର୍ଥନା ମତ ଓଡ଼ିଆର ପ୍ରାର୍ଥନା ନକଲେ ହବନି ସନ୍ଧ୍ୟା ଦେଲୁ। ଶାଶୁ ଶ୍ୱଶୁରଙ୍କୁ ଓଳ ଖେଲୁ ଆଉ ବସିକି ପୁଅ ବୋଉ ଶାଶୁ ମୁ ସବୁ ବସିକି ଥନା କରୁଥିଲୁ ଶୋଇଲା ଚା ଫା ଖାଇବୁ ଆଉ। ଆଉ ଆଉ ତମ ଶାଶୁ କଣ କରୁଚନ୍ତି?
ଆମ ଶାଶୁ ଏବେ ତାଙ୍କ ନାତି ନାତି ନାତିଙ୍କ ପାଖରେ ବସିଚନ୍ତି ତାଙ୍କୁ ଏନା ଖାଇବା ଜଳଖିଆ ଏନା କହୁଚନ୍ତି।
ହଉ ଜଳଖିଆ ଖୋଇ ଦଉଚନ୍ତି।
ଆଜ୍ଞା।
ଆଉ ବୁଢୀ ମା କି ଆଉ ଶ୍ୱଶୁର ଆଉ ସବୁ କିଏ ଆପଣଙ୍କର ଅଛନ୍ତି ନା?
ହଁ ଶାଶୁ ଶଶୁର ତ ୟେ ତାଙ୍କର ସବୁବେଳେ ପଳାନ୍ତି ଛକକୁ। ତାଙ୍କର କିଛି କିଛି ସେ କାମ ଛକରେ କରନ୍ତି, ତାପରେ ତାଙ୍କ ତାଙ୍କର ବି ମା ବି ଅଛନ୍ତି। ବୁଢୀମା ବି ଆମର ଅଛନ୍ତି। ଢ଼ ପ ମା ଘରେ ସବୁବେଳେ ବସି ରହୁଚନ୍ତି।
ହୁଁ। ଆଉ ବୁଢୀ ମାଙ୍କ ସେବା ଟିକେ କରିବ। ତମ ଛୁଆ ପିଲାଙ୍କ ପାଇଁ ଭଲ। ବୁଢ଼ୀମାକୁ ଖାଇବା ପିଇବାକୁ ଭଲରେ ମନ୍ଦରେ ଦେଉଥିବ। ଆଉ ତମର ଛୁଆ ପିଲାଙ୍କ ଉପରେ ଆଶୀର୍ବାଦ ପଡିବ। ଯେବେ ନାହିଁ ଯେବେ ତାଙ୍କର କିଛି କେବେ ହେଲେ ଅସୁବିଧାରେ ସେ ଉପସ୍ଥିତ ହେବେନି
ହଁ ଆଜ୍ଞା ମୁଁ ଖାଲି ଆମ ବୁଢୀ ମାନୁ ପ୍ରାୟ ଏମତି ବି ବସ୍ ମୁ୍ୟ ଲୋକଙ୍କୁ ବି ସବୁ କରେ ସେବା କରିବାକୁ ମତେ ବି ଭଲ ଲାଗେ ସେବା କରିବାକୁ
ହୁଁ ସେଇଟା ସେଇଟା ମଣିଷଙ୍କ ମନରେ ଥିଲେ ସେଇଟା ହଉଛି ବହୁତ ଭଲ।
ଆଜ୍ଞା ଦୁନିଆରେ ବି ଏମିତି ବହୁତ ମଣିଷ ଅଛି ଅଛନ୍ତି ଯେ ସେବା ପାଆନ୍ତିନି ପୁଅ ବୋଉଙ୍କ ପାଖରୁ ସେବା ପାଆନ୍ତିନି ବୟସ୍କ ହେଇସାରିଲା ପରେ।
ହୁଁ ସେମାନେ ନେଇକି ବା ବାପା ମାକୁ କୁ ନେଇକି ବୃଦ୍ଧା ଆଶ୍ରମ ରେ ଛାଡୁଛନ୍ତି ଅଧେ ବାପ ମାଙ୍କୁ ଖାଇବା ପିଇବାକୁ ନ ଦେଇେଇ ତାଙ୍କ ପୁଅ ମାନେ ନେଇକି ବୃଦ୍ଧା ଆଶ୍ରମ ରେ ଛାଡୁଛନ୍ତି।
ଆଜ୍ଞା ସେ ସବୁ କଣ ଭଲ କରୁଛନ୍ତି ସେ ବୁଡ ବୟସ ସିଏ ଗଲାବେଳେ ବାପା ମା ଜନ୍ମ କରିଛନ୍ତି କେତେ କଷ୍ଟ କରିକି। ସିଏ ଏଇନା। ଏବେ ପୁଅ ମାନେ ସବୁ ସେ ବାପା ମାଙ୍କର ମହତ ବୁଝି ପାରୁନାହାନ୍ତି ନେଇକି ବୃର୍ଦ୍ଧା ଆଶ୍ରମର ଛାଡି ଦେଇେକି ଆସିଛନ୍ତି ।
ହୁଁ ସେଇଆ ସେଇଆ ଆମେ ଯାହା କରୁଥିବୁ ଆମଠୁ ଆମ ଛୁଆ ସେଇଆ ଶିଖିକି ସେଇଆ କରିବେ ।
ଆଜ୍ଞା ।
ଆଉ ଆଉ ଆଉ ରାତିକି ଖାଇବାକୁ ହବ କଣ?
ରାତିକି ତାପରେ ଏଇ ଗରମ ଦୋଷରୁ ତ କିଛି ଦିନ ଭାତକୁ ପାଣି ପଖାଳ କରିକି ଖାଆନ୍ତି ଆଉ ଆମର ରୁଟି ବି ହଉଛି ଛୁଆଙ୍କ ପାଇଁ ।
ଛୁଆଙ୍କୁ ତ ରୁଟି କରିକି ଦେବା କଥା ସେଟା ଭିଟାମିନ ଗୋଟେ ଦିନିଷ ଛୁଆ ନ ଖାଇଲେ ହବନି ଆମେ ବଡ ଲୋକ ପଖାଳ ଖାଇଲେ ଚଳିବ ଗରମ ଖାଇଲେ ଚଳିବ ରୁଟି ଖାଇଲେ ଚଳିବ । ଆଉ ଛୁଆଙ୍କ ମନ କଥା ଜାଣିକି। ତାଙ୍କୁ ଖାଇବାକୁ ନଦେଲେ ତାଙ୍କର ବୁଦ୍ଧି ହେବନି । ପାଠ ପଢ଼ିବେନି। ଆଉ । ଆଉ ଆଉ ଆପଣ ଆମ ସାଙ୍ଗରେ କଥା ହେଇକି । କଣ କେମିତି ଉପଲବ୍ଧ କଲେ ସେ । ସେଟା କେମିତିଆ ଲାଗିଲା ଆପଣଙ୍କୁ ସେଟା ଜଣାଇବେ।
ଆଜ୍ଞା ଆଜ୍ଞା ଆ । ଆପଣଙ୍କ ସାଙ୍ଗରେ କଥା ହେଇକି ତ ମୁଁ କିଛି ବି ବହୁତ କିଛି ଶିଖିବାକୁ ପାଇଲି ବୟସ୍କ ବୟସ୍କ ଲୋକଙ୍କର ସେବା କରିବା । ଛୁଆ ମାନଙ୍କୁ ଭଲରେ । ଶିକ୍ଷା ଦବା। ଏବେ ମତେ ଭଲ ଲାଗିଲା । ଆପଣଙ୍କ ସାଙ୍ଗେ କଥା ହେଇକି ସେୟେରେ ସବୁ ବୁ ଶିକ୍ଷା ପାଇକି ମତେ ବହୁତ ଖୁସି ଲାଗିଲା ।
ହଉ ଥ୍ୟାଙ୍କ୍ୟୁ
ଆଉ ରହୁଚୁ।
ଆଜ୍ଞା ଆଜ୍ଞା ନମସ୍କାର ।
ନମସ୍କାର ।
ଆଜ୍ଞା ।